ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା।
କଁ କରୁଥିଲେ?
ନାଇଁ ଆଜ୍ଞା ଏ ଯୋଉ କାମରେ ଟିକେ ବ୍ୟସ୍ତ ଥିଲି ତ।
ଆଜ୍ଞା। ଆଉ ଲଞ୍ଚ କରିସାରିଲେଣି ଆପଣ?
ଆଜ୍ଞା।
ଆଉ ଆପଣ ଆପଣଙ୍କର ସେପଟେ ଆପଣଙ୍କର ଦୋଳ ଯାତ୍ରା ହୁଏ ଆପଣଙ୍କର?
ଆଜ୍ଞା ହଁ ଦୋଳ ଯାତ୍ରା ହୁଏ।
ଆମର ଯୋଉଟା କିି ଆମର ଅଛି ଆମର ଉଁ ଯୋଉଟା କୁହନ୍ତି ଆମର ଫାଲଗୁନ ମାସ ଯୋଉଟା ପଡେ ଆମର।
ହୁଁ ଫ ଫଗୁଣ ମାସରେ ଆସେ ନା।
ଓହୋ।
ହଁ। ଆଜ୍ଞା ହଁ ଦୋଳ ଯାତ୍ରା ହୁଏନା ଆମର ଏଠି। ଦୋଳକୁ ଭଲ ପ୍ରସେସନ ବି ହୁଏ। ସେ ସବୁ ଭାଇଚା ଭାଇଚାରା ହେଇକି ସମସ୍ତେ ମିଶିକି କରନ୍ତି।
ଆମର ତ ଏପଟେ ଆମର ଦୋଳ ଆମର ଏମିତି ଦୋଳ ଯାତ୍ରା କୁ ଆମର ତା ପୂର୍ବ ଦିନ ଆମର ଠାକୁର ଆସନ୍ତି। ରାତିରେ ଆମର ସବୁ ମାନେ ଠାକୁର ଗାଁରେ ଆମ ଗାଁର ଗାଁ ପଟରେ କଥା କହୁଛି। ପ୍ରାୟତଃ ଗାଁ ରେ ହିଁ ବେଶୀଟା ଯାତ୍ରା ହେରିକା ଇଏ ସବୁ ହୁଏ ନା ଦୋଳ ଯା ତ୍ରା ଟା ଭୁବନେଶ୍ୱରରେ ଟାଉନ ମାନଙ୍କରେ ଏ ସବୁ ହୁଏ କିନ୍ତୁ ଏଟା ଗାଁ ରେ ବେଶୀ କରି ଭଲ ହୁଏ ଏଇଟା ଆଉ ଏମତି ଦୋଳ ଆମର ରା ରାତିରେ ଏମିତି ଆସନ୍ତି ପ୍ରସେସନ ହେଇକି ଲାଇଟ୍ ଫାଇଟ ଲାଗିଥିବ ଆମ ର ଡିଜେ ବି ଏମିତି ବଜେଇକି ସବୁ ଆସନ୍ତି ସବୁ ରାତିରେ ସବୁ ଠାକୁର ଗାଁରେ ଯେତେ ବି ଯିଏ ସବୁ ଥାଆନ୍ତି ଠାକୁର ଠାକୁରାଣୀ ଏମତି ସବୁ ଆସନ୍ତି ସବୁ ଗାଁରେ ଏମତି ଦୋଳରେ। ଆସିକି ସମସ୍ତିଙ୍କ ଦୁଆରେ ଗାଁରେ ଆମର ଯେତେ ବି ଘର ଥି ଥିବ ସମସ୍ତଙ୍କ ଦୂଆରେ ସମସ୍ତେ ଏମିତି ଭୋଗ ଏମତି ବାଢିକି ବସିଥାନ୍ତି ମାନେ ପିଢା ଓପରେ ଭୋଗ ଥୁଆ ହବ ଦୀପ ଏମତି ଧୂପ ଫଳମୂଳ ହରିକା ସବୁ ଥୁଆ ହବ। ଠାକୁର ଏମତି ଆସିବେ ବୁଲିକି ସମସ୍ତିଙ୍କ ଦୂଆରୁ ଏମତି ବୁଲି ବୁଲି ଭୋଗ ଖାଇ ଖାଇ ଲାଷ୍ଟେକୁ ଆମର ମିଳନ ଯୋଉଠି ଆମର ହୁଏ ଯୋଉଠି ଆମର ଯା
ଯୋଉଠି ହଁ ଦୋଳ ଦୋଳ ମେଳନ ପଡ଼ିଆ ଯୋଉ ସେଇଠିକି ସବୁ ଠାକୁର ଯାଆନ୍ତି ଆମର ଏଠି ଫେମସ ଅଛି ସିଏ ଆମର ନିିଅରେଷ୍ଟ ହୋଉଚି ଜଟଣୀ ହଇରାଜପୁର ମେଳନ। ସେଟା ବି ବୋହୁତ ମାନେ ବୋହୁତ ମାନେ ଶହେ କେତେକ ଦୋଳ ମ ମେଢ଼ ହବ ଯୋଉ ଆସେ ସେଠିକି। ବିମାନ ସବୁଠୁ ହୁଁ। ବା ବାଣ ପାଇଁ ଫେମସ ସେଠି ଏ ସମ୍ଭୁନାଥ ଓରୋ ରୋ ସୋ ସୋମନାଥ ଠାକୁର ସେଠି ବି ତାଙ୍କର ବୋହୁତୁ ନାଁ ଅଛି। ତାଙ୍କ ସେ ମନ୍ଦିର ବେଢାରେ ଗୋଟେ ବି ଛୋଟ ପୁଷ୍ପରିଣୀ ଅଛି ସେଠାରେ ତମର ଯଦି କିଛି ଦେହଫେହ ରୋଗ ବୈରାଗ ହୁଏ ସେଠି ଗାଧେଇଲେ ଏ ଭଲ ଏ ଠାକୁରଙ୍କ କୃପାରୁ ସେଇଟା ଭଲ ହେଇଯାଏ ସେଇଟା ଗୋଟେ ଠାକୁରଙ୍କର ମହିମା ଅଛି। ଛି
ହୁଁ ଏମତି ଯାତ୍ରା ପଡିଆରେ ଏମତି ଆସିକି ଦୋଳ ବସିକି ଆମର ଯେମ ହୁଏ ଆମର ସେଇ ଟାଇପର ଆମର ଯାତ୍ରା ତିନ ଦିନି ଆମର ଠାକୁର ବସନ୍ତି। ଆଉ ଏମତି ସବୁ ଦୋକାନ ହେରିକା ସବୁ ଆସ୍ ଆସିଥାଏ ସବୁ ଅଲଗା ଅଲଗା ପ୍ରକାର ବିଭିନ୍ନ ପ୍ରକାର ଦୋକାନ ସବୁ ଆସିଥାଏ ଖା ହଁ।
ହଜାର ହେରିକା ପଡିବେ ଖାଇବା ପାଇଁ ପିଲାଙ୍କର ଗୁପଚୁପ, ଚାଟ, ଦହିବରା ଏଇ ସବୁ
ଆଜ୍ଞା ଆମର ହଁ ତାପରେ ଆମର ବି ପାଟି ଯୋଉ ଆମର ହୁଅନ୍ତି ଯା ଯାତ୍ରା ପାର୍ଟି ଆମର ସେଇଟା ବି ଆସେ ଆମର ଏପଟରେ।
ହୁଁ। ଆଜ୍ଞା।
ଆଉ ଏମିତି ତାପରେ ଆମର ତିନି ଦିନ ପରେ ବି ଏମତି ଘଣ୍ଟ ହରିକା ସବୁ ବାଜି କି ଆମର ସେଇଟା ଗୋଟେ ଇଏ ଟାଇପର ହେଇକି ମେଳନ ହୁଅନ୍ତି ଠାକୁର ତାପରେ ଘରକୁ ଯାଆ ମାନେ ଉଁ ମାନ ମେଳନ ହେଇକି ମନ୍ଦିରକୁ ଯାଆନ୍ତି ଆଉ। ଏଇ ଟାଇପର ଆମ ସେ ଏପଟେ ହୁଏ ଆଉ ଏ ହଇରାଜପୁରରେ ତ ଏଇଟା ଆମର ବାଣ ପାଇଁକା ଏଟା ବାଣ ସେଠି ଆମର ଏପଟେ ଏ ଏତେ କମ ବାଣ ହୁଏ କିନ୍ତୁ ହଇରାଜପୁରଟା ଟିକେ ଫେମସ ଆଉ ବାଣ ପାଇଁକ ଆଉ। ଏଠି ଆମର ଯୋଉଦିନ ଜମନ୍ତି ଯେ ଯୋଉଦିନ ଜମିବେ ଠାକୁର ମାନେ ଯୋଉଟା ଉମ୍ ସବୁ ଆସିକି ଯୋଉ ଦିନ ବସିବେ ଠାକୁର ଯୋଉ ସେଇଦିନ ରାତିରେ ବି ହିଁ ବାଣ ହୁଏ ନା?
ଆଜ୍ଞା ଠାକୁର ଜମିବେ ଯୋଉ ଦିନ ଆଉ ତାଙ୍କର ଅଛି। ଏଠି ଏ ହଁ କେବଳ ଉଁ ବ ସେଠିକି ସେ ଯାତ୍ରା ପାଟି ବି ପଡେ। ତିନି ଚାରିଟା ପାର୍ଟି ଏ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହୁଏ। ଫଙ୍କସନ ଯୋଉ ଭଜ୍ ଭଜନ ସନ୍ଧ୍ୟା ହରିକା ହୁଏ। ଦେଉଉ ଆମର ଓଡ଼ିଶାର ଆମେ ଓଡିଆ ଯୋଉ କଳାକାର ବାଲା ସବୁ ଆସନ୍ତି ସେଠିକି ପୋଗ୍ରାମ କରିବା ପାଇଁ ଭଲ ବି ମାନେ ଫଙ୍କସନ ହୁଅନ୍ତେ ପ୍ଲସ ନିଜେ ଗି ଗ୍ରାମ ମାନେ ସାହି ଲୋକ ଏମାନେ ବି କରନ୍ତି ସେ ସାହି ଭାଇ ସବୁ ହେଇକି।
ହୁଁ ହୁଁ।
ହୁଁ ଭଲ ଲାଗେ ସେଇଟା ଗୋଟେ ପରମ୍ପରା ଅଛି ଗୋଟେ ଯା ମଜା ଅଛି ଆଉ।
ହଁ ଆମର ହଇରାଜପୁର ମିଳନ ବି ଦେଖିବାକୁ ବି ମାନେ ସବୁ ଏଠୁ ଆସିଥାନ୍ତି। ଯେହେତୁ ତାର ନାଁ ଅଛି ଆମର ଜ ଟଣୀରେ ସବୁଆଡୁ ଲୋକ ବି ସେ ଠିକ୍ ଆସନ୍ତି ଦେଖିବା ପାଇଁକା ଖାସ କରିକି ଯୋଉଦିନ ବାଣ ମାନେ ହୁଏ। ବାଣ ଫୁଟା ହୁଏ ସେଇଦିନ ହିଁ ଆସନ୍ତି ବେଶୀ ଦେଖିବା ପାଇଁ।
ହଁ ସେଟା ଭଲ ଏଇ ଜାଗା। ଏ ଭଲ ଟୁରିଷ୍ଟ ପ୍ଲେସ ବି ସେ ଜ
ଅମର ବି ଟେଲିଭିଜନରେ ଆମର ଏଟା ଦେଖାଯାଇଛି ହଇରାଜପୁର ମିଳନ ଏ ବଡ ଆକାରରେ ହୁଏ ଆଉ।
ହୁଁ ଜଟଣୀ ଜ ଜଟଣୀ ପାଖରେ ଏବେ ଗୋଟେ ତିଆରି ହେଇଛି ନୂଆ ଜଗନ୍ନାଥ ମନ୍ଦିର। ଭଲ। ହୁଁ ସେଠି ଏବେ ସ-ପରିବାର ଲୋକ ବି ସେଠି ହିଁ ଯାଇପାରିବେ ଭଲ ବି ଜାଗାରେ ସେଟା ଅଛି ଏବେ ହଁ ଯୋଉ ଜଟଣୀ ପାଖରେ ସେଟା ହେଇଛି ଜଗନ୍ନାଥ ମନ୍ଦିର। ଭଲ ବି ଜାଗା ଅଛି ଯାଇ ହବ ଦେଖିପାରିବେ ଆଉ।
ହଁ। ମନ୍ଦିର କହିଲେ ତ ଆମର ମନ୍ଦିର କହିଲେ ତ ଆମର ଏପଟେ ତ କେତେ ମନ୍ଦିର ହେଇଗଲାଣି ଆମର ସେପଟେ ନୟାଗଡ଼ ସାଇଟି ଏବେ ଆମର ହେଇଗଲାଣି ଆମର ଦେବୀ ଯୁ ବୈଷ୍ଣବ ଦେବୀ ମନ୍ଦିର ଗୋଟେ ନୂଆ ହେଇଛି ହଁ ସେପଟେ ବି ବୁଲିବାକୁ ଯିବାକୁ ଭଲ ସେପଟରେ ଅଛି ବୈଷ୍ଣବ ଦେବୀ ଅଛି। ଛନ୍ତି ଆମର ଆହୁରି ସେପଟେ ଆଉ ଗୋଟେ ନୂଆ ମ ଫତେଇଗଡ ଯୁ ରାମ ମନ୍ଦିର ଆମର ନୂଆ ବି ସେଇଟା ହେଇଛି। ସବୁ ଯାଉଛନ୍ତି ମାନେ ଭଲ ଟୁରିଷ୍ଟ ପ୍ଲେସ ଅଛି ଆମ ଠାକୁରକୁ ବି ଦେଖି ଆସିବ ଆମେ ତ ଦୂର ବାଟ ଯାଇ କରିବାନି ନା।
ନାଇଁ ମ ବାହାଘର ଆପଣ ହଁ। ଆପ ରାମ ମନ୍ଦିର ଯୋଉ ହେଇଛି ଏ ଧର ଉତ୍ତରପ୍ରଦେଶ ସେଆଡ଼େ ଅଯୋଧ୍ୟା ପଇସା ଖର୍ଚ୍ଚ କରିକି ଆମେ
ଆମେ ହେ ଆମ୍ ମାନେ ଯାଇ ଯିବାକୁ ଯୋଉ ମାନଙ୍କର ବି ଅସୁବିଧା ଅଛି। ସେମାନେ ଏଇଠି ବି ରାମ ମନ୍ଦିର ଫତେଗଡ଼ ରାମ ମନ୍ଦିର ବି ଯାଇକି ସେ ବୁଲିକି ଆସି ପାରିବେ ଆଉ ବୈଷ୍ଣବ ଦେବୀ ବି ଆଉ ଆମର ଏଇଠି ବି ଆମେ ବୈଷ୍ଣବି ଦେବିକି ଆମେ ବି ମାନେ ସେଠି ଯାଇକି ବୁଲିକି ବି ଆସିପାରିବା।
ଆଜ୍ଞା। ସେଟା କଣ ଜାମ୍ମୁ କାଶ୍ମୀରରେ ବୈଷ୍ଣବି ଦେବୀ ସେଇଟା ହଉଛି ଠାକୁରଙ୍କର ବଡ ଇଏଟା। କିନ୍ତୁ ଆଉ କଣ କରିବା ଏତେ ବାଟ ତ ଯାଇ ହବନି ନା।
ଆଜ୍ଞା ଏଇଠି ପାଖରେ ହେଲେ ଟିକେ ଲୋକମାନେ ଯାହା ହଉ ଟି, କିଏ ବୁଲାବୁଲି କରିକି ତ ଆସିପାରିବେ ନା ନାଇଁ ଆମର ସେପଟେ ବି ଆମର ଲଡୁ ବା ବା ଉଁ ମ
ରଘୁନାଥ ହଁ ଲଡୁବାବା ଓଡଙ୍ଗା ରଘୁନାଥ ଯୋଉ ମନ୍ଦିର ସେଠି ବି
ଆଜ୍ଞା ସେପଟେ ଭଲ ସବୁ ମନ୍ଦିର ସେପଟେ ସାଇଟରେ ନୂଆ ନୂଆ ମନ୍ଦିର ବି ହେଇଗଲାଣି ଆମର ତ ଫତଗୁଡଟା ଟିକେ ମୁଁ ଯାଇନି ବୁଲିବାକୁ କେତେବେଳେ ଗଲେ ସେପଟକୁ ଯିବା। ମାନେ କହୁଛନ୍ତି ସେପଟେ ସବୁ ମାନେ ଭଲ ସବୁ ହେଇଛି ସେପଟେ ପାହାଡ ଉପରେ ମ ନ୍ଦିରଟା ନା କଣ? ଉପରକୁ ଚଢ଼ିକି ଯିବାକୁ ପଡ଼ିବ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।